କଣ କରୁଥିଲ।
ସିଧା କଲ।
ଭାଇ କଣ କରୁଥିଲ ହଁ ହଁ ଜାଣିପାଇଲି ଜାଣି
ଆଛା ଜାଣିଛ ମାନେ ଆଗରୁ ଜାଣିଛ ନା ମତେ କଲେଜ ଟାଇମ୍ ରୁ।
ନାଇଁ ନାଇଁ କଲେଜ ଟାଇମ୍ ଏତେ ନାଇଁ ମୁଁ ଖାଲି ବାସ୍ ମୁଁହ ମନେ ଥିଲା ନା ଆଗରୁ କଥା ହେଇ ନା କେବେ କେବେ।
ଆଚ୍ଛା ଆଚ୍ଛା ହଁ ହଁ ବୁଝିଲି। ଆଉ କଣ ମାନେ ରାଗିଙ୍ଗ୍ କେମିତି କଣ କରୁଛନ୍ତି କଣ କୋଉ ଟାଇପ୍ ର କଣ ସବୁ ହଉଛି।
ଆରେ ଆଜ୍ଞା ସେ ଭାଇମାନେ ଟିକେ ଗାଳି କରନ୍ତି ଗାଳି କରନ୍ତି ଟିକେ ଭାଇମାନେ। ତାକୁ ଚେଞ୍ଜ କର ହଁ।
ରେସପେକ୍ଟ ଦବା ପାଇଁ ଏମିତି କିଛି ଏଇଭଳିଆ କରନ୍ତି।
ହଁ ରେସ୍‌ ରେସପେକ୍ଟ ମାନେ କଣ ହଁ ଭାଇମାନେ ନର୍ମାଲି ଚେନ୍ ‌ଦେଇକି ଡିସେନ୍ସ ମେଣ୍ଟେନ କରିବ। ତାଙ୍କ ଆଗରେ ଏମିତି କିଛି ଏକ୍ସଟ୍ରା ଅର୍ଡିନରୀ ଦେଖେଇବନି ନର୍ମାଲ ହେଇ ରହିବ ଭାଇମାନେ କିଛି କହିବେନି। ଯଦି ତମେ କିଛି ରୁଲ୍ ଅଛି ବେସିକ ରୁଲ୍ ଫଲୋ କରିବାର ଅଛି ତାକୁ ଯଦି ତମେ କୁ ମାନିଲନି ଭାଇମାନେ ଗାଳି କରିବେ କି ତୁ ଫାର୍ଷ୍ଟ ଇୟର୍ ପିଲାଟା ହେଇକି ଏମିତି କଣ କରୁଛୁ।
ହଁ ବୁଝିଲେ।
ଆ ଏଠି ଏଠି ତ ଯେତେ ଉପରକୁ ଗଲେ ଆଚ୍ଛା ଆଚ୍ଛା। ଏଠି ଯେତେ ଉପରୁ ଗଲେ କିଏ ନା କିଏ ସିନିୟର ତ ରହିବ।
ହଁ ଠିକ୍ କଥା।
ସେତେବେଳେ କଣ କରିବ। ଯଦି ଏବେ ଭାଇଙ୍କ ଏତିକି ସହିପାରୁନ ସେତେବେଳେ କଣ କରିବ। ସିଏ ତ ପାଟି କରିବେ। କାଇ କିଛି
ଚାରି ବର୍ଷର ପ୍ରାୟ ପିଲା ରହୁଥିବେ ନା ଚାରି ପାଞ୍ଚ ବର୍ଷର ପିଲା। ତ ସବୁ ବ୍ୟାଚର ପିଲା ଏମିତି କରୁଥିବେ ଆଉ।
ଚାରି ପାଞ୍ଚ ବ ସେମିତି ନୁହେଁ। ଇଏ ହଉଛି ସାଢେ ପାଞ୍ଚ ବର୍ଷ ଇଏ ହେଉଛି ସାଢେ ଚାରି ବର୍ଷ। ଗୋଟେ ବର୍ଷ ଇନଟନସିପ
ଆଚ୍ଛା।
ତାପରେ ପିଜି ଭାଇ ମାନେ ଅଛନ୍ତି ତିନିିବର୍ଷ। ତାପରେ ସେଠି ଡକ୍ଟର ମାନେଅଛନ୍ତି ପ୍ରଫେସର ଅଛନ୍ତି ଆସିଷ୍ଟାନଡ ପ୍ରଫେସର ଅଛନ୍ତି। ବହୁତ କିଛି ଲୋକ ଅଛନ୍ତି। ଏମତି ଚାଲେ ଆରେ ତମ ହଷ୍ଟେଲରେ ମାନେ କ୍ୟାଣ୍ଟିନ ଅଛି ନା ତମେ ନିଜେ କରିକି ଖାଅ?
ନା ବା କ୍ୟାଣ୍ଟିନ ଆମର ଏଠି ଚାଲୁନି ତ ପିଲା ଏଠୁ ବାହାରୁ କ୍ୟାଣ୍ଟିନ ରୁ ମଗେଇ ଖାଉଛନ୍ତି। ସବୁ ପିଲା ରୋଷେଇ କରି ଖାଉନାହାନ୍ତି। କିନ୍ତୁ ପ୍ରାୟତଃ ପିଲା ସବୁ ରୋଷେଇ କରି ଖାଉଛନ୍ତି। ଯେହେତୁ ମାନେ ଇଲେକ୍ଟ୍ରି କି ପ୍ରୋବ୍ଲେମ ନାହିଁ ହିଟର ନେଇ ଆସୁଛନ୍ତି ଇଣ୍ଡକ୍ସନ ନେଇ ଆସୁଛନ୍ତି। ବନେଇ ଖାଉଛନ୍ତି ଆଉ। ବାହାରୁ ଆଉ କେତେ ପାଇବି ଇଏ କରିକି।
ହଁ।
କିନ୍ତୁ କ୍ୟାନ୍ଟିନ ସୁବିଧା ଟା ନାହିଁ।
ଆଚ୍ଛା ଆଚ୍ଛା ଆଉ କିଛି ନାହିଁ ନିଜେ କରି ଖା ପଳେ
ହେଁ ହେଁ ହେଁ ହଁ ସେଇଟା ଗୋଟେ ସୁବିଧା ଆଉ ତାପରେ କି ରୁଲ ରେଗୁଲେସ ନାହିଁ ତ ସାଙ୍ଗ ପିଲା ବାହାରୁ ବି ଆସିଲେ ରହିଲେ କିଛି ଏମିତି କି ପ୍ରୋବ୍ଲେମ ନାହିଁ। ଏଇଭଳିଆ ଆଉ। ସେଥିପାଇଁ ଟିକେ ବାହାର ପିଲା ଆସିକି ଟିକେ ବହୁତ ମାନେ ଟିକେ ଝାମେଲା ହୁଏ ଆଉ।
ଉତ୍କଳ ୟୁନିଭର୍ସିଟିରେ ମୋର ଜଣେ ଭାଇ ଅଛନ୍ତି।
ହଁ।
ସେ ଫାର୍ମାସି କରୁଛନ୍ତି।
ଆଚ୍ଛା ଓହୋ। କାଇଁ ଜାଣିନି।
ଆଚ୍ଛା ହେଇଥିବ ଅଲଗା ବ୍ରାଣ୍ଡ ନା ଯାଣିନଥିବେ।
ହଁ ହଁ। ଆମ ଡିପାର୍ଟମେଣ୍ଟରେ ହଁ କି?
ହୁଁ ସେ ସେଇ ଫାରମାସି।
ଆଚ୍ଛା ଆଚ୍ଛା। ହଁ ଫାର୍ମାସି ପ୍ରାୟ ମାନେ ବହୁତ ମାନେ ସିଟ ବି ଅଧିକା ଅଛି ନା ତ ଫାର୍ମାସି ବି ବହୁତ‌ ମାନେ ଭଲ ଆମ ଡିପାର୍ଟମେଣ୍ଟ ଗୁଡା ପୁରା ମାନେ ବହୁତ ଖତରା ଆଉ।
ଆ
ଖାସ୍ କରି ଉତ୍କଳ ଅଧିକା କଟକ ନଉଚି ଇଏ କରୁଚି କିନ୍ତୁ ବହୁତ ଖତରା।
ସମସ୍ତେ ତାଙ୍କ ଡିପାର୍ଟମେଣ୍ଟ କୁ ସେମିତି ହିଁ କୁହନ୍ତି ତମେ ଏକାଟିଆ ନୁହେଁ।
ହଁ ସେଇଟା ବି ଠିକ କଥା ଯେ କିନ୍ତୁ କମ୍ପେୟାର କଲା ବେଳକୁ ରେଭେନସା କି ସମ୍ବଲପୁରରେ କମ୍ପେୟାର କଲା ବେଳକୁ ବହୁତ ମାନେ ଖରାପ ଅଛି ଆଉ।
ଆଜ୍ଞା।
ଟିକେ ଖାଲି ପାଠପଢ଼ା ଛାଡ଼ିଦେଲେ ଆଉ ନହେଲେ କ୍ୟାମ୍ପସ୍ ତ ପୁରା ଖତରା ଆଉ। ଟିଚରସ ସିପରା ସେଇଭଳିଆ ଅଛନ୍ତି।
ହଁ ଆମ ସିନିୟରଙ୍କର ଡିମାଣ୍ଡ ହଉଚି ଆମ ଆମ ମାନେ ଆମ ପିଲାମାନେ ହେଲେ ତାଙ୍କୁ ସାଲୁଟ କରି ଚାଲନ୍ତୁ ଦେଖିଲେ ସେଇଠି ନମସ୍କାର କରିଦିଅନ୍ତୁ। ଆଉ ସାମ୍ନାରେ ଗଲାବେଳେ ମୁଣ୍ଡ ଟା ତଳୁକୁ ନୁଆଁଇକି ଯିବେ। ଏଇଭଳି ପୁରା ରୁଲ ରେଗୁଲେସନ ଆମ ପିଲା କେହି ମାନୁନାହାନ୍ତି ତାଙ୍କ ସିନିୟର୍ ତାଙ୍କୁ ଏଭଳିଆ ଏମିତି ହଇରାଣ କରିଚନ୍ତି ତ ସିଏ ଚାହୁଁଚନ୍ତି ଆମ ସାଙ୍ଗରେ ସେଇଭଳିଆ ଟ୍ରିଟ୍ କରିବା ପାଇଁ କିନ୍ତୁ ଆମ
ତମମାନେ ବି ସେଇଭଳିଆ ସେଇଭଳିଆ କରିବ କି ଆର ବର୍ଷ। କେହି ଭଲ ନୁହଁପା କେହି
ହଁ ସତ କଥା ଯିଏ ଯେଉଁଟା ସହିଥିବେ ସେଇଟା ସିଏ କରିବେ ଆଉ।
ଆମେ ଆମେ ଏଥର ହେଇଚୁ ଆମେ ଆର ବର୍ଷ କରିବୁ ହନା ହଉ। ରେ ରେଟ କମିବ ଅଫକୋର୍ସ କେମିତି ଆମେ କରିବୁ?
ହଁ ଠିକ କଥା ଏଇଟା ବି ମାନେ ଚାଲିବ ନା ସେଟା ପରମ୍ପରା ଆଉ। ସାର୍ ମାନେ ବି କହୁଚନ୍ ସାର୍ ମାନେ ବି କହୁଚନ୍ତି ସେ ଗୋଟେ ପରମ୍ପରା ନା ତ ସେ ପରମ୍ପରା କେମିତି ଭାଙ୍ଗିବ। ଆଉ ତମ ମାନେ କେତେ ସିଟ କେତେ ତମ ଇଏରେ ମାନେ ଗୋଟେ ଇଏରେ
ତମ କହୁଥିରେ ଗୋଟେ ଇଏରେ ସେ ଚା ସେଇ ଭଳିଆ ଖର୍ଚ୍ଚ ହବ ମାନେ ହଷ୍ଟେଲ ଆଉ ଏକାଡେମିକ କଥା କହୁଛି ଖାଲି
ନାଇଁ ନାଇଁ ନାଇଁ ମାନେ ଖର୍ଚ୍ଚ କଥା ପଚାରୁନି ମୁଁ କହିବା କଥା ସିଟ ମାନେ ଯୋଉ କେତେ କଣ ରହୁଛି?
ଏଥର ଦୁଇଶହ ପଚାଶ ସିଟ ଅଛି। ସିଏ ହଁ ହଁ ଗେଶ୍ ମାନେ ବିଗେଶ୍ ମାନଙ୍କର ଅଲଗା।
ଆଚ୍ଛା ଆଚ୍ଛା।
ଆଜି ଆଜି କଣ ହେଇଥିଲା ନାଇ କାଲି ଆଡ ଗୋଟେ କଥା କହୁଚି। କାଲି ମୁଁ ଗୋଟେ ସାଙ୍ଗଟା ସହିତ ଯାଇଥିଲି ବାହାରକୁ ବୁଲିବାକୁ।
ହୁଁ ହୁଁ।
ମୋ ଭୁଲ ଏଟା କି ମୁଁ ଅ ଟି ସାର୍ଟ ପିନ୍ଧିକି ପଳେଇଯାଇଚି। ଗଞ୍ଜି ପିନ୍ଧିକି ପଳେଆଇଚି। ଫାଷ୍ଟ ଞ୍ଚ ପିଲାଙ୍କୁ ବାହାରକୁ ଗଞ୍ଜି ପିନ୍ଧିକି ଯିବାକୁ ଆଲାଉ ନାହିଁ। ଫୁଲ ସାର୍ଟ ପିନ୍ଧିବ ଆଉ ହା ତ ପୁରା ଫୁଲ ଥିବ ମାନେ ଫୋଲଡ ହେଇନଥିବ।
ଓହୋ।
ମୁଁ ପିନ୍ଧିକି ପଳେଇଆଇଚି ରିଟର୍ନ ଆସିଲା ବେଳକୁ ସାଢେ ଏାଗରଟା ହେଲା ନା ନାଇ ମୁ ରିଟର୍ନ ଆସିଚି ସାଢେ଼ ନଅଟାରେ ରିଟର୍ନ ଆସିଚି। ସେତେବେଳେକୁ ଆମର ଯିଏ ନୂଆ ୟୁନିୟନ ହେଇଚି ସିଏ ତଳେ ଅଛି ଆଉ ଆମ ହଷ୍ଟେଲର ସବୁ ଯାକ ପିଲା ମାନେ ତଳେ ଅଛ
ଉହୁଁ। ହୁ ହେଁ
ମୁଁ ଟିକେ ଦୂରରୁ ଦେଖିଲି ଏ ଯିବି ମାନେ ମଲା ମଣିସ।
ଓହୋ।
ଠିକ ରିଟର୍ଣ ପାଇଁ ପୁଣି ଚାଲଲି ମାନେ ବାହାରକୁ ପଳେଇଲି ଆଉ ବାହାରୁ ଯିବି କୁଆଡେ।
ବୁଝିଲି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଭାଇ।